ହୁଁ କହ
କଣ କରଚୁ
ଏଇ ଏଇଠି ଏମତି ବାହାରେ ବୁଲୁଥିଲି ଆଉ
ଆସଜ ମାର୍କେଟ ଟିକେ-
ଏଇ ଖରା ବେଳେ
ଖରାବେଳେ ଆଜି ଯିବାନି କାଲି ଯିବା
ହଁ ଯିଏ କାଲି କେତେବେଳେ ଯିବା?
ଯିବା ଯେ କଣ ପାଇଁ ଯିବା ପଚାରିଲନି ତ-
ହଁ ପଚାରିବି କଣ ପାଇଁ ଯିବା କି କେତେବେଳେ କାଲି ଯିବା କହୁନୁ
ସାଢେ ଦଶଟା ବେଳକୁ ଆଉ ମାନେ ଲଗା ଲଗି କରିବା ପାଇଁ ଜିନିଷ କିଛି ନାହିଁ ତୋର ଅଛି
ହୁଁ ମୋର ତ ନାହିଁ ମୁଁ ବି ରଜ ପାଇଁ ଆଣିବି।
ମୁଁ ସେଇ କ୍ରିମ ପାଉଡର ଆଉ ଲପଷ୍ଟିକ୍ ଟିକିଲି ଏମିତି ସବୁ ଆଣିବି ଆଉ।
ହଁ ମୁଁ ସବୁ ଦେଖୁନୁ ଏ ସବୁ ଚୁଟି ଛାଡିକି ଗୋଟେ ପଛରେ ଗୋଟେ ସବୁ ବ୍ୟାକ କ୍ଲିପ ଗୋଟେ ମାରୁନାହାନ୍ତି ଫୁଲା ଭଳିଆଥିବ।
ହୁଁ
ହଁ କଣ ଖରା ଖୁଆ ଇ ହଉଛି ଶୁଭନି କଣ କରୁଛୁ।
ଏଇ ଏଇଠି ଏମତି ବସିଥିଲି ଆଉ।
ହ ଏଇ ଏଇ ସବୁ ଜିନିଷ ଆଉ ସେଦିନ ଏକୁଡିଆ କଣ ଏକୁଡିଆ ଗଲେ ଭଲ ଲାଗିବନି ଆଉ ସେଦିନ ତତେ ଭଲ କରିଥିଲ ଯିବା। ସାଙ୍ଗ ହେଇକି ଆଉ
ତମେ କୋଉଠି ଅଛ କି ମାନେ। ଏତେ କିଛି ଶୁଭନି।
ଏ ତୋ କଥା। ତୋ କଥା ମତେ କ୍ଲିୟର ଶୁଭୁଛି ମୋ କଥା ଶୁଭୁନି।
ନା ଟିକେ ମାନେ ଅଧାରେ ରହିଯାଉ ରହୁଛିି।
ଏବେ ଶୁଭୁିଲା। ଏବେ ତ ଯୋଉ ଲେଟରକ ଏମିତି ହଉ ଶୁଭିଳ ନା।
ହଁ ଏବେ ଶୁଭିଲା।
ମୁଇ କଲି ନଅ ବେଳକୁ ଯିବା।
ହୁଁ ଯିବା ନଅଟା ବେଳକୁ ଆଉ।
ନଅଟା ବେଳକୁ ଯିବା ତୁ ଗାଧେଇ ଖାଇକି ଆସିଥିବୁ।
ରଜ ପାଇଁ ଡ୍ରେସ କିଣିକି ଆଣିଲଣି।
ସେ ଆଣିନି ଯିବାର ଯ ଆ ବାଛିକି ଆଣିବା ଦେଖିବା ଗୋଟେ ବାଛିଦବୁ ମୋର ଭଲ ଟିକେ ଚାଲ ଆଉ ତୁ ଆଣିଲୁ କି।
ନା ମୁଁ ବି ତ ଆଣିନି ଆଉ।
ଆଣିବୁ।
ମୁଁ କାଲି ଗଲେ ଦେଖିବା ଆଣିବି ନହେଲେ ହଉଛି ଆଉ କେବେ ଆଣିବି ମୁଁ ତ ଏମିତିରେ କମ୍ପୁଟର ଯାଉଛି ଭୁବନ ଦେ ଦେଖା କେବେ ଗୋଟେ ଦେଖି କି ଭଲ ଦୋକାନ ଯିବି ଦେଖିକି ଗୋଟେ ଭଲ ଡ୍ରେସ ଟା ଆଣିବି ଗୋଟେ ଆଣିଛି ଅଛି ଚଉଦଶହ ଟଙ୍କା ନେଇଥିଲା ମୋର।
ହୁଁ
ଆଉ ଗୋଟେ ଆଣିବି ଆଉ ଗୋଟେ କୁର୍ତ୍ତୀ ଟଟେ ବି ଆଣିଛି ଆଉ ଗୋଟେ ଆଣିଲେ ତିନିଟା ରଜ ପାଇଁ ହେଇଛି ଆମର ଆଉ।
ଡ ଆଣୁଛ ମୋର ଗୋଟେ ଡେସ ଆଣିବି ଗୋଟେ ଡ୍ରେସ ଆଣିବି ତିନିଟା ନୁହେଁ ଆଉ ଏତେ ଡ୍ରେସ ପାଇଁ ଆମର ପଇସା ନାହିଁ ଆଉ ଗୋଟେ ଡ୍ରେସ ଆଣିବି କିନ୍ତୁ ଭଲଟେ ଟିକେ ଦେଖିକି ଆଣିବି ଆଉ। ତୁ ତୋର ବାପା ମା ସିନା ଗୋଟିଏ ଝିଅ ଆଉ ତୁ ତାର ତିନି ରଜ ତିନି ଦିନେ ତିନିଟା ଡ୍ରେସ ପିନ୍ଧିବୁ ମୁଁ ସେ ଆମର ତ ଦି ତିନି ଜଣ ଆଉ ସମସ୍ତଙ୍କର ପୁଣି ହଳ ହଳେ ଆସିବ ନା ନାଇଁ। ଆଉ ସେଇ ଅନୁସାରେ ପଇସା ଯୋଉ ଅନସାରେ ଅନୁସାରେ ସେଇ ଅନୁସାରେ ଆଣିବ ଆସ ଆଉ ଦେଖିବା କଣ ଗୋଟେ ଭଲ ଥିବ ତୁ ମୋ ପାଇଁ ଟିକେ ବାଛିଦବୁ ସେଇଠିକେ ହିଁ ତତେ ସାଙ୍ଗରେ ଡାକିକି ନଉଛି ଆଉ ତୁ ବାହାରିକି ଖାଇ ପିଇ ପଳେଇ ଆସିବୁ। ଆଉ ସାଙ୍ଗ ହେଇକି ଯିବା ପୁଣି ପୁଣି ସେକେଣ୍ଡ ହେବା ପରେ ସାଙ୍ଗ ହେଇକି ବୁଲାବୁଲି କରିକି ନେଇକି ପଳେଇ ଆସିବା ଯଦି ଆମ ଗାଁରେ କିଏ ଯାଉଥିଲେ। ଆମ ଗାଁରେ ଯଦି କିଏ ଯାଉଥା ତାଙ୍କ ସଇତନ ମାନେ ବସିକି ପଳେଇ ଆସିବା ଆଉ। ବୁଝିନ ତେ ଠିକ ଠାକ।
ହଁ ଶୁଭୁଚଛି ଅଧା ରହିଯାଉଛି କୋଉଠି କି କୋଉ ଦୋକାନ କୁ ଯିବା।
ଦୋକାନ ତ କେତେ ଅଛି ଆମେ ଦେଖିବା ଦ ଗୋଟେ ଦୋକାନରେ କଣ ଦେଖିବା କି ଦି ତିନିଟା ଦୋକାନ ଦେଖିବା ଯୋଉଠି ହଉଛି ଭଲ ଡ୍ରେସ ଭେରାଇଟିର ଦେଖେଇବ ଯୋଉଠି ଆମକୁ ଭଲ ଲାଗିବ ଗୋଟେ ଦୋକାନରେ ଦେଖିବାାନି ଦି ତିନିଟା ଦୋକାନ ଦେଖିବା ଯୋଉଠି। ଭଲ ଲାଗିବ ଆଉ ସେଇଠୁ ଆଣିବା ଆଉ ଗୋଟେ ଦୋକାନରେ ପଶିକି ଯଦି ସେଇଠୁ ଆଣିବା ଆଉ ଗୋଟେ ଦୋକାନ ଯଦି ଭଲ ଥିବ ସେ ନେଇକି ଦି ତିନିଟା ଦୋକାନ ବୁଲିକି ଦେଖିବା ଯୋଉଟା ପସନ୍ଦ ହବ ସେଇଠୁ ଆଣିବା ଆଉ। ହ
ଆଉ କଣ କୁହ।
ଖାଇକି ଦହିବରା ହରିକା ଖାଇବା ଥଣ୍ଡା ପିଇବା ଆଉ ଗୁପଚୁକୁ ଖାଇବା ଆଉ ଯାଇଛନ୍ତି ଯେହେତୁ ଖାଇ ଖୁଆଇକି ବୁଲି ବୁଲାେଇକି ଆସିବା ଆଉ ଆଉ ସେମିତି କଣ ପଳେଇ ଆସିବା କି।
ନାଇଁ।
ହଉ
ତମ ଆଡେ ନେଟୱାର୍କ ପ୍ରୋବ୍ଲେମ ହଉଛି କି?
ନାଇଁ ମତେ ତ ସବୁ ମୋର ନେଟୱାର୍କ ଫୁଲ ଅଛି ତୋ କଥା ତ ମତେ ସବୁ ଠିକ ଠାକ ଶୁଭୁଛି ଆଉ ମୋ କଥା ତତେ ଶୁଭୁନି।
ନା ବା ଯୋଉ ଟିକେ ଅଧାର ରା ମାନେ ଯୋଉଟା କହୁଛୁ ମୁ ଟିକେ ଶୁଭୁଛି ତାପରେ ଟିକେ ରହିଯାଉଛି।
କାଇଁ ମତେ ଠିକ ଠାକ ଶୁଭୁଛି ଏଥର ଶୁଭୁିଲା କି ଶୁଭୁଛି।
ହୁଁ ଏବେ ସୁଭିଲ।
ହଁ ଏମିତି ହଉଛି ଆଉ। ହଉ ହ ଆଉ ତୁ କେତେ ଟଙ୍କା କଥର ନେଇକି ଯିବୁ।
ପଇସା ତ ଏତେ ନାହିଁ ଦେଖିବା ଆଉ କେତେ କଣ ନେଇକି ଯିବି ଆଉ।
ହୁଁ ଆଉ ତ ବୋଗଇ ଚୁଡ଼ି ଫୁଡି ସବୁ ଆଣିବୁ।
ହୁଁ ଚୁଡ଼ି ଲୁଗା ଆଉ ହଁ।
ଓହୋ ହଉ ଯିବା ଆମ ଘର ଆ ପାଉଛି ଭଳି ଆଣମି
ହୁଁ
ନେଲପଲି ସୋ ଡ୍ରେସ ଆଣିବି ଯୋଉ ଡ୍ରେସ ଆଣିବି ମ୍ୟାଚିଂ ଚୁ ମଚଂ। ଖେଳି ଚିଙ୍କାନ। ଫୁଲ ସବୁ ମ୍ୟାଚିଂ ମ୍ୟାଚିଂ କରିକି ଆଣିକି ଆସିମି। ଆଉ। ଯେମିତି ଗୋଟେ ରଜ ରଜରେ ପିନ୍ଧିକି ଯେମିତି ବାହାରକୁ ଯେମିତି ସୁନ୍ଦର ଦେଖ। ଖ ସବୁି ମଚ ହେଇଥିବ ନାଇଁ କି ଭଲ ଲାଗିବ ନା ଆଉ।
ହଁ ସୁନ୍ଦର ଯେମିତି ଲାଗିବ ନା ଆଉ।
ହଁ। ହଉ ଏଇଆ କଥା ଆଉ। ତୁ କଣ ଏବେ ଶୋଇଥିଲୁ ନା ବସି ବୁଲୁଛୁ?
ବାହାରେ ତ ବୁଲୁଛି ଏକରେ ଗରମ ଦେଖୁଛୁ କେମିତି ହଉଛି। ମୁଁ କୋଉ ଘରେ ପଶି ହଉଛି ନା କଣ ଅଛି ଶୋଇବି?
ନାଁ ଆମ ଆଡ଼େ ଗରମ ହଉନି।
ଆଉ
ନା ଆମ ଆମ ଗରମ ପବନ ବାଡଉଛି ଯେ କାହିଁରେ କଣ ଗରମ କାହିଁକି ଗରମ ଫରମ କିଛି ଜଣା ପଡୁନି।
ଆଉ ତମ ଗାଁରେ ଏ ପାଳି ରଜ କେମିତି କଣ କରୁଛନ୍ତି?
ରଜ ଆଉ ରଜ ଆଗରୁ ଯେମିତି ହଉଥିଲା ଆଉ କୋଉ ରଜ ହଉଛି କି ରଜା ଆଉ ଏମିତି ହଉନି। ଆଉ ଖାଲି ଦୋଳି ଲଗେଇ ଦଉଛନ୍ତି। ଆଉ ଦି ତିନିଟା ଦୋଳି ଲଗଉଛନ୍ତି। ସମସ୍ତେ ତ ଯାଇକି ବଜାର ଟାଉନ ଜାଗାରେ ପାଠ ପଢିଲେ। କିଏ ଆଉ ଗାଁକୁ ଆସୁଛି ଯେ ରଜ କରୁଛି।
ପାଠ ପଢିଲେ ବାହାରୁ କଣ ଆସି ହବ କି?
ଆସିବା ପାଇଁ ଆମ ହଉଛି ସବୁ ଯ ଏବେ ଦୂର ଦୂର ଜାଗାରେ ଯାଇ ପାଠ ପଢିଲେ। ଯିଏ ଭଲ ପାଠ ପଢୁଛନ୍ତି ଛୁଆ ସବୁ ପଳେଇଲେ। ଆଉ ରଜରେ ଯୋଉ ପାଖାପାଖି ଗାଁ ମାନଙ୍କର ଯିଏ କାମ ଦାମ କରୁଥିବେ, ସେଇମାନୋନେ ହିଁ ରଜ ମନଉଛନ୍ତି। ଆଉ ଦୂର ଜାଗାରୁ ଯୋଉମାନେ ଛୁଆ ପା ପାଠ ପଢିବାକୁ ଯାଇଛନ୍ତି ସେ କଣ ଆଉ ଆସିପାରୁଛନ୍ତି? ଆଉ ଆଉ ସିଏ ଆଗରୁ ଥିଲା କଣ? ଦୋଳି ଖେଳ ଇଏ ସିଏ, ଏତେ ଦୂରକୁ ବି ଛୁଆ ଏତେ ଦୂର ଜାଗାକୁ ଯାଉନଥିଲେ ପାଠ ପଢିବା ପାଇଁ। ଆଉ ଏବେ କଣ ସବୁ ଜାତିର ଛୁଆ ମାନେ ଦୂରରେ ଯାଇକି ସବୁ ପାଠ ପଢିଲେଣି ରହିଲେଣି। ଆଉ ରଜ ଏତେ ଉମ୍ କୁ ଆସୁଛନ୍ତି। ଏବେ ସବୁ ରଜ ପାଳୁଛନ୍ତି। କିନ୍ତୁ ଏ ଗଛ ବୁଛ ତ ସବୁ ସବୁ କାଟିଦେଲେଣି ଆଉ ଦୋଳି ଲଗେଇବାକୁ ଗଛ ନାହିଁ କି କିଛି ନାହିଁ। ଗୋଟେ ଦେଖିବୁ ଗୋଟେ ଭଲ ସିଧା ବାହି ନଥିବ ଦୋଳି ଲଗେଇବା ପାଇଁ। ଗଛ ଥିଲେ ନା ଆଗରୁ କଣ, ବଡ ବଡ ଓସ୍ତଗଛ, ବରଗଛ, ଆମ୍ବ ଗଛ, ଏ ସବୁ ଗଛ ଥିଲା ଯେ ଦୋଳି ଲଗେଇବାକୁ ସୁବିଧା ହଉଥିଲା। ଆଉ ଦୋଳି ଲଗେଇବାକୁ ସୁବିଧା ନାହିଁ। ଆଉ ଆମର ଏଇ ସବୁ ଦିଟା ଖୁଣ୍ଟ ପୋତିକି, ତା ଭିତରେ ଦଉଡା ବାନ୍ଧିକି ଦୋଳି ଲଗଉଛନ୍ତି ମାନେ ଗଛ ନାହିଁ। ତମ ଆଡେ ଗଛ ଅଛି?
ହଁ ଆମ ଆଡେ ତ ଗଛ ଅଛି, ଗୋଟେ ବର ଗଛ ଅଛି ସେଇଠି ଆମେ ଏ ବର୍ଷ ଦୋଳି ପକେଇ ବୋଲି ଭାବିଛୁ। ଦେଖିବା କଣ କେମିତି ହଉଛି। ମିଟିଂ ବସେଇଥିଲୁ କାଲି। ମାନେ କଣ ସବୁ ଆସିବ କଣ ନାଇଁ। ଏ ବର୍ଷ ଚାହୁଁଛୁ ଟିକେ ଭଲରେ କରିବା ପାଇଁ। ଆମ ଗାଁ ଟା ବି ଟିକେ ଡେଭଲପ ହଉ ବୋଲି ଆମେ ଚାହୁଁଛୁ। ତ ଦେଖିଛୁ ଭଲରେ କରି ବୋଲି ଭାବୁଛୁ। ତ ଛୁଆ ସବୁ ମିଶିକି ଆମେ ପଇସା ଆଦାୟ କରି କରୁଛୁ। ତ ଦେଖିବା କଣ କେମିତି ହଉଛି। ତି ହେଲାଠୁ ଆସିବୁ ଆମ ଗାଁ ଆଡ଼େ ବୁଲିକି ଯିବୁ।
ଏ ଯୋଉ ଟିଭି ବାଲାକୁ ଯୋଉ ଡାକୁଛନ୍ତି? ସେ କି ବାହାରୁଛି ସବୁ ଗୋଟେ ଗୋଟେ ଗାଁ ସବୁ ଟିଭିରେ ବାହାରୁଛି? ସେମିତି ତମର ଟିଭିରେ ବାହାରିବ କି?
ହଁ।
ଆରେ ତୁ କହୁନୁ ବାହାରିବ କଣ କରିବ? ମତେ ଟିକେ କହିବୁ ମୁଁ ଦେଖିବି।
ନାଇଁ ତୁ ଏଇଠିକି ପଳେଇ ଆ ସବୁ ଦେଖିଦେଇ କି ଯିବୁ ଟିଭିରେ କଣ ଗୋଟେ ଦେଖି ନାଇଁ ମ ଏଇଠିକି ପଳେଇ ଆସିବୁ।
ନାଇଁଲୋ ମତେ ତମ ଗାଁ ଗହଳିରେ ଲାଜ ଲାଗିବ। ଗାଁ ଲୋକ ଖାଲି ମତେ ଅନେଇବେ। ମତେ ସେଇଥିପାଇଁ ଯିବାକୁ ଇଚ୍ଛା ନାହିଁ।
ହୁଁ ହୁଁ । ପଳେଇ ଆସ ବୁଲିଦେଇକି ଏମିତି ପଳେଇବୁ। ଏକତ ଯୋଉ ଖରା ହଉଛି? ରଜ କୁ ହେଲେ ଖରା ନ ହୁଅନ୍ତା କି କଣ ଭଲ ହୁଅନ୍ତା? ବର୍ଷା ବି ହଉନି। ମାନେ କାଲି ବି ଏତେ ଜୋରରେ ବର୍ଷା ଉଠେଇଥିଲା। ତମ ଆଡେ ବର୍ଷା ହେଇଥିଲା?
ନାଁ ମ ବର୍ଷା ନାହିଁ। ବର୍ଷା ନାହିଁ ଯେ ଆମର ଆଗରୁ ହେଇଥିଲା ଜୋରେ ବର୍ଷା ହେଇକି ଯାଇଥିଲା ଯେ, ସେଇ ଦିନରୁ ମାନେ ମାଟି ଓଦା ଅଛି। କିନ୍ତୁ ବେଶୀ ଗରମ ଲାଗୁନାହିଁ। ଆଉ ସେ ତମର ଏତେ ସାଜସଜା କରିକି ରଜ କରୁଛ? ଆଉ ତୁ ହଉଛି ଟିଭିରେ ବାହାରିଲେ ମୁଁ ତତେ ଦେଖିଦେବିନି, ଯେ ଯିବି ତମ ଗାଁ ରେ ସବୁ ଉମ୍ ସ୍ତ୍ରୀ ଲୋକ, ପୁଅ ପିଲା ଏ ସବୁ ଅନେଇବେ ମତେ, ମତେ ଲାଜ ଲାଗିବ।।
ଏ ମାଲୋ ଏତେ ଲାଜ?
ଏ ଲାଜ ମାଡ଼ିବ ବୋଲି ମୁଁ ଯାଉନି ବା। ମୋର ନଜର ପକେଇଦେବେ। ଆରେ ହଉ ମୁଁ ଘରେ କହିକି ପଚାରିବି? ଯଦି କହିବେ ଯିବି। ହଉ ରଖୁଛି ଆଁ।